ହାଲୋ ହୁଁ ହାଲୋ ହାଲୋ।
ହାଲୋ ଗୁଡ଼୍ ଇଭିନିଂ।
ହଁ ଗୁଡ଼୍ ଇଭିନିଂ।
ଆଉ କଣ କରୁଚ?
ବାହାରେ ବସିଚି ତମେ କଣ କରୁଚ?
ମୁଁବି ବସିଚି ଆଉ ଆଜି ତମ କଣ ପାଇଁ ଆସିନଥିଲ?
ହଁ ଯାଇନଥିଲି ମତେ ଟିକେ ଭଲ ଲାଗିଲାନିତ ଯାଇନଥିଲି କରେଣ୍ଟେ ନଥିଲାନା।
ଉଁ ହୁଁ ହୁଁ ହୁଁ ମାନେ କଣ ପାଣି ଫାଣି ଆସୁନଥିଲା କି?
ନା ନା ପାଣି ଆସୁନଥିଲା କରେଣ୍ଟେ ନଥିଲାନା କାଲି ମୁଁ ଅଳ୍ପ ପାଣି ଧରିଥିଲି ତ ଆଜି ଆହୁରି ପାଣି ନଥିଲା ତାପରେ ଘର ଲୋକବି ଆସୁଚନ୍ତି ସେଥିପାଇଁ ଆସୁନଥିଲା
ହୁଁ ହୁଁ ହୁଁ ଆମରବିତ ପାଣିବି ନଥିଲା ଏପଟେ କରେଣ୍ଟେବି ନଥିଲା ମାନେ ଗଲିଯେ ମୁଁ ପୁରା ଲେଟ୍ ଗଲି।
ହୁଁ।
ଆଉ ପଳେଇବି ଆସିଲି ବସି ବସି ଗୋଟେ ବିଜାର ଲାଗୁନିକି।
ହଁ ମୁଁ ତ ସେଦିନ ବସି ସିଏ ଅଣ୍ଟା ବଥେଇଲା ଖାଲି ବସି ବସିକି ଜମା ରେଷ୍ଟ ଯଦି କରିହଉନି ତ ଅଣ୍ଟା ଫଣ୍ଟା ପେନ୍ ହଉଚି।
ହୁଁ ଆଉ କୁଆଡେ ହେଲେ ଯିବ ହେଁ ଦିନବେଳା?
ସେଇଆ ଏତେ ଖରା ହଉଚି ଯେ କୁଆଡେ ହଁ ପରା କୁଆଡେ ଯାଇ ହଉନି କିଛି ନାଇଁ କିଛି ନାଇଁ।
ସେଇଟା ତ ବାହାରେ ଟିକେ ଯାଇକି ଚାଲିବି ବୋଲି ବି ନାଇଁ।
ନାଇଁ ଯାହା ତମେ ସନ୍ଧ୍ୟାବେଳେ ବାହାରିପାରିବ। ହେଲା ଆଉ ସଖାଳେ ଉଠୁ ଉଠୁ ତ ଖରା ହଉଛି। ସେଇ ସେଇ ଖରାଟା ବି କାଟୁଛି।
ହଁ ଠିକ୍ ଆଉ କଣ ଖାଇଲ ଦିନବେଳା?
ମୁଁ ଆଜି ଘାଣ୍ଟ ତରକାରୀ ଖାଇ
ହୁଁ ମାନେ ସବୁ ମିକ୍ସ?
ସବୁ ମିକ୍ସ ତମେ।
ମୁଁ ତ ପଖାଳ ଆଉ ଆଳୁ, ବଡି ଆଉ ପିଆଜ ମିକ୍ସ ଭଜା ତାପରେ ସେମାନେ ସବୁ ଆଣିଥିଲେ ଟିଫିନ୍ ମାନେ ଯିଏ ଯାହା ଆଣି ଥିଲେ ସବୁ ଟିକେ ଟିକେ ମିଶିକି ଖାଇଲୁ ଆଉ।
ହୁଁ ହୁଁ ହୁଁ
ହୁଁ
ହାଲ
ଆଉ ଭଲ ଅଛ?
ହଁ ଭଲ ଅଛି।
ଆଁ ହାଁ ହଁ
ହୁଁ କଣ ହଉଚି?
ଦେହ ଦେହ ଖରାପ ମାନେ ଏମତି ଟିକେ ଟିକେ ନର୍ମାଲ।
ହୁଁ ହୁଁ ହୁଁ
କେତେବେଳେ ଦାନ୍ତ ପେନ୍ ହଉଚି କେତେବେଳେ ଅଣ୍ଟା ପେନ୍ ହଉଚି କେତେବେଳେ ଗୋଡ ହାତ କାଟୁଚି। ହୁଁ
ବଡି ପୁରା ୱିକ୍ ହେଇଛି ନା ସେଥିପାଇଁ।
ହଁ ମତେ ବି ଲାଗୁଚି ବଡି ପୁରା ୱିକ୍ ହେଇଗଲାଣି ମୋର।
ହୁଁ
ନାଇଁ ଇମ୍ୟୁନିଟି ସିଷ୍ଟମ୍ ପୁରା ୱିକ୍ ହେଇଲାଣି ଭଳିଆ ଲାଗ
ବସିଲେ ଦେହ ଖରାପ ହଉଚି ଚାଲିଲେ ବି ଦେହ ଖରାପ ହଉ ଚି ମାନେ ଜଣେ ମଣିଷ କରିବ କଣ ତାହେଲେ?
ହୁଁ ଆରେ ହାଲିଆ ଲାଗିଯାଉଚି ଦିନଯାକ ପୁରା ବସି ବସିକି ନା ହଁ ବସି ବସି ପୁରା ହାଲିଆ ହାଲିଆ ନେଇଯାଉଚି ଏପଟେ କଣ ଟିକେ ଟିକେ ଖାଉଥିଲେ ସିନା ମଝିରେ ମଝିରେ ସେଇ ଖାଇବା ଟାଇମରେ ଖାଇଲାବେଳୁକୁ ସେତିକି ତ ପୁରା ହଉନି ନା ଭୋକ ଲାଗିଯାଉଚି ପୁଣି। ସେ ଭୋକ ଲାଗିବା ଟାଇମରେ କଣ ଗୋଟେ ଖାଇଲେ ସିନା ଭଲ ଲାଗନ୍ତା।
ହୁଁ
ହୁଁ ସେ
ଯେ ତମେ ଟିକେ ଅଧିକ ଖାଅ ମାନେ ତମେ ଟିକେ ଟିଫିନ୍ ଫିପିନ୍ ଟିକେ ତ ଚାଲ୍ ଛାଡି ଦିଅ ହେଲା ମାନେ ତମେ ଟିକେ କଣ କହିଲ ମାନେ ଯୋଉ ଜିନିଷଟା ତମକୁ ମାନେ ପେଟ ଯୋଉଟା ତମ ହଁ ନାଇଁ ତ ହଁ ତ ତମକୁ ମାନେ ପେଟ ଫୁଲ କରିଆର ଅଛି ମାନେ ତମର ପେଟ ଫୁଲ କର ପୁରା ମାନେ ଯୋଉ ଖାଇବା ଖାଉଚ ଯେମିତି ତୋର ପେଟ କେତେବେଳେ ଯେମିତି ଖାଲି ରହିବନି ମାନେ ଭଲ କରିଦବ ପୁରା ଖାଅ ହେଲା। ସେମିତି କଲେ ଏକା ହବ।
ଆଚୁଆଲି ସକାଳୁ ନା ପେଟ ଫୁଲ ଖାଇବା କଥା ସକାଳୁ ପୁରା ଫୁଲ ଖାଇବା କଥା ଦିନବେଲା ଟିକିେ କମ୍ ଖାଇବା କଥା ମାନେ ଏକ ଣ୍ ଆଉ ରାତିରେ ପୁରା ଅଧା ଖାଇବା କଥା ଫିପଟି ପରସଣ୍ଟ ପାଖାପାଖି। ମୋର ତୋଲଟା ହେଇଯାଉଛି ଆଉ ସକାଳୁ କମ୍ ଖାଉଚି ପୁରା।
ନାଇଁ ନାଇଁ ତମେ ଖାଅ ଫୁଲ ପୁରା ଖାଅ ଫୁଲ ଖାଇଲେ ହିଁ ହବ। ମାନେ ଖାଇବା ଟାକୁ ତମେ ତେ ଖାଅ ପିଅ ମାନେ ତାପରେ ଯାହା କରିବା କଥା କର। ଖାଇବା ଟା ଯଦି କମ କରିବ ଆ ହବ କି କୁ?
ହଁ ସେଇଥିପାଇଁ ତ ଦୁର୍ବଳିଆ ଲାଗୁଚି। କେତେ କମେଇ ଗଲେଣି ମୁଁ।
ହୁଁ।
ଖାଇବାକୁ ପଡ଼ିବ ଭଲସେ ଠିକ୍ ଠାକ୍।
ହୁଁ।
ସନ୍ଧ୍ୟା ବେଳେ ବି କଣ ଟିକେ ଖାଇଲେ ସିନା ହୁଅନ୍ତା କଣ ଖାଇବ ସେ ଗୋଟେ ବିସ ଫୁଟ୍ ମିକ୍ସଚର୍ ଏଯାକ କଣ ଲାଗୁଚି ପେଟ ହେଲେ ଭରୁଚି କି?
ତାପରେ ମାନେ ରେଗୁଲାର ତମର ଚଲାବୁଲା ଚାଲିଚି ନା ନାଇଁ ସେଥିପାଇଁ ବି ତମେ ତମର ୱେଟ୍ ଗେନ୍ ହଉନି। ହେଲା କି ଏଇଟା ହିଁ ଗୋଟେ ରିଜନ ତମେ ଯଦି ଖାଇ ପିଇି ଯଦି ଟିକେ ବସିବ ମାନେ ଭଲ କରିକି ତାହେଲେ ଠିକ ରହିବ ତମେ ଏତେ ଦୂର ଯିବାସିବା ଚଲା ବୁଲା ସବୁ କରୁଚ ନା। ସେଥିପାଇଁ ତମର ୱେଟ୍ ଗେନ୍ ଏଟା ହିଁ ରିଜନ୍।
କଣ କରିବି କୁହ ତ ଚାଲିବାକୁ ତ ପଡିବ ନା ଏବେ।
ହୁଁ ହୁଁ।
ଗାଡି ନାହିଁ ମୋର ଚାଲିବାକୁ ପଡିବ ଏ
ମୁଁ ଯେବେଠୁ ବସିକି ରହଲି ସେବେଠୁ ମୋଟା ହେଇଗଲି ନହେଲେ ଯେବେଠୁ ଯୋଉଦିନ ମାନେ ଯେବେଠୁ ମୁଁ ମାନେ ଯିବା ଆସିବା ଖାଇବା ମାନେ ଚାଲିକି ଯେତେଦିନ ଯାଉ ଯେବେ ଯାଉଥିଲି ଆସୁଥିଲି ଖାଉଥିଲି ସବୁ କରୁଥିଲି ସେତ ଆ ଯାଏଁ କେବେ ମୋର ଏତିକି ହେଇ ନଥିଲା ମୁଁ ଏବେ ଜାଣିଲି।
ହଁ ମାନେ ଆଗରୁ ଆଗରୁ ଯୋଉ ତମ ଘରକୁ ଯାଉଥିଲ ତ? ତମର ଯେତିକି ହଉ ସେତିକି ନାଇଁ କିି ଏବେ ସିନା ବଢି ଯାଇଚ ଦି ତିନି କେଜି।
କମ ହିଁ ରହୁଥିଲା ଦେଖ ତମର ସବୁବେଳେ ମୋର କେବେ ବି ମାନେ ଅଧିକ ରହେନି। ତମର ସବୁବେଳେ ମୋର କମ୍ ହିଁ ରହୁଥିଲା ୱେଟ୍ ଆଜି ଯାଏଁ ହଁ ନା ନାଇଁ?
ଆଉ ଏବେ ଯେ ଦି ତିନି କେଜି ଅଧିକ।
ଅଧିକ ହେଇଯାଇଛି ହଁ।
ମାନେ ତମେ ପଢି ଯାଇଚ ମୁଁ ଯେତିକି କୁ ସେତିକି ଅଛି ହେଲା। ମୋର ମେଣ୍ଟେନ ହେଇ ଯାଉଚି ନା।
ହୁଁ।
ଖାଇବା ଟା ତ ସବୁ ହେଇଯାଉଚି ଜୀର୍ଣ୍ଣ ସେଥିରେ ପୁଣି ସେ ଚାଲିବ। ତାପରେ ସେଠି ବସିବ ପଢିବ ଏମିତି ହେଇକି ତ ସରିଯାଉଚି।
ହଉନି ବୋଲି ନାଇଁ କି।
ଡାଇଜେସନ୍ ବହୁତ ସ୍ଲୋ ହଉଛି ହେଲା ସେଥିପାଇଁ ମୁଁ ବେଶୀ ଖାଇପାରୁନିଁ। ମାନେ ଟିକେ ଭଲ ଟିକେ ଡାଇସ
କଣ ପ୍ରୋବ୍ଲେମଉଛି ମୁଁ ଜାଣି ପାରୁନି। ମାନେ ତମର ଯାହା ତମେ ଯାହା କଲେ ବି ହଁ ମାନେ ଯାହା କଲେ ବି ତ ପ୍ରୋବ୍ଲେମ ଅଧିକ ଖାଇଲେ ପ୍ରୋବ୍ଲେମ କମ୍ ଖାଇଲେ ପ୍ରୋବ୍ଲେ।
ହୁଁ।
ଯାହା ପ୍ରୋବ୍ଲେମ ହଉଛି ନା
ହୁଁ। କମ୍ ଖାଇଲେ ତ ପ୍ରୋବ୍ଲେମ୍ ଏକା କାହିଁକି ବଡିକୁ ଯେତିକି ଦରକାର ଥିବ ସେତିକି ଖାଇବନି ତ କୁଆଡେମକୁ ଶକ୍ତି ମିଳିବ। ସେଟା ତ ଗୋଟେ ପ୍ରୋବ୍ଲେମ ଅଧିକ ହଁ କ୍ୟାପାସିଟି ନାହିଁ ଅଧିକ ଖାଇପାରିବନି ଅଧିକ ଯଦି ଜବରଦସ୍ତି ଯଦି ଅଧିକ ଖାଇଦେବି ତାହେଲେ ବାନ୍ତି ବାନ୍ତି ଲାଗିବ।
ହୁଁ ହୁଁ।
ସେଇଟା ବି ନା।
ହୁଁ।
ପୁଣି ସେ ଭାତ ହେଲେ କେତେ ଖାଇ ପାରିବ କେତେ ଥର ହେଲେ ସେଇଟା ଖାଇବ ଦିନକୁ ଦିଥର ହିଁ ତ ଖାଇହବ। ଆଉ ତ ଅଧିକ ଟାଇମ ଖାଇଲେ ସେଟା ଜୀର୍ଣ ହବନି ଆଉ।
ଅବଶ୍ୟ ସକାଳେ ଟିକେ ମାନେ କଣ ଖାର ଦେଖିଛି ବ ଦିନ ତମେ ତମ ଘରେ ଖାଅ ସେଇଟା ତମେ ଠିକ ଖାଅ ସେତିକି ହିଁ ଖାଇ ମୁଁ ତ ସେତିକି ହି ଖାଉଛି ହେଲା ଆମ ଘରୁ ଯ ଆ ତମେ ଆମ ଘରରୁକୁ ଯଦିନ ଆ ସେଦିନ ତମେ କମ ଖାଉଛ ମୁଁ କିନ୍ତୁ ତମ ଘରେ ଯଦିନ ମୁଁ ଯାଇଥାଉଛି ମୁଁ ଯେତିକି ଖାଉଛି ତମେ ବି ସେତିକି ହିଁ ଖାଉଛ ହେଲା। ଆଉ ଓ ତମେ କମ ଖାଉନି ମାନେ ମୁଁ ବି ଅଧିକ ନାଇଁ
ଲାଗୁଛି
ନାଇଁ ନାଇଁ ସେତିକି ତ ଆଉ ହଁ ନାଇଁ ଦିନ ନାଇଁ ଦିନ ବଳେ ଠିକ ଅଛି ଦିନ ବେଳେ ଠିକ ଅଛି କହୁଛି ଦିନ ବେଳେ ତମେ ଠିକ ଠାକ ଖାଉ। ହେଲା ରାତିରେ ହିଁ ତମେଉ କମ ଖାଉଛ।
ହଁ ରାତି ବି ଖାଇ ପାରୁନି ହେ ରାତିନ ବେଶୀ ଖାଇବା କଥା ବି ନାଇଁଚୁଆଲି। ରାତିରେ ଟିକେ କମ ହିଁ ଖାଇବା କଥା ଯେ, ମାନେ ରାତିରେ ଶୋଇବ ନା ତମେ ଖାଇକି ଆଉ କିଛି କାମ ନାହିଁ।
ହୁଁ ହୁଁ ହୁଁ।
ସେଥିପାଇଁ ଆଉ କୁଆଡୁ ସେଟା ଏତେ ଭଲ ସେ ଜୀର୍ଣ୍ଣ ହବ କି ଆଉ? କମ ଖାଇବା କଥା କଥା ରାତିରେ ମାନେ ପୁରା ପେଟ ଫୁଲ ଖାଇବା କଥା ନାହିଁ ଟିକେ ଖାଲି ଥିବା କଥା ପେଟଟା। ଦିନ ବାଳା ପୁରା ଫୁଲ ଖାଇବ ଆମ ସକାଳୁ ତ ପୁରା ଫୁଲ ଖାଇବା କଥା ଯେଉଁଟାକି ମୋର ଅଧା ହେଇଯାଉଛି। ସେ ଜିନିଷ ଗୋଟେ ଭୁଲ ହଉଛି ଆଉ।
ସକାଳୁ ଗୋଟେ ତମେ ଭଲ କରି ଖାଅ ଦିନ ବଳେ ଗୋଟେ ତମେ ଭଲ କରି ଖାଅ ହେଲା।
ହଁ ସବୁ ଜିନିଷ ଟିକେ ଟିକେ କାକୁଡି ଟିକେ ଗାଜର ଟିକେ ଖାଇଲେ ସିନା।
ଆ ବେଟର ଖାଉଛ ଆହୁରି। ମାନେ ଯାହା ଖାଇବା କଥା ଖାଉଛ କି ତମର ଯାଉ କିଛି
ଯାହା ଖାଇବା କଥା ଯେ ସେରା ସବୁଦିନ ରହୁନି ପରା ଆମର ଦେଖ ସେ ଖାଉଥିଲି କେତେ ଦିନ କାକୁଡି ଗାଜର ସବୁ ଖାଉଥିଲି। ହେଲା ଠିକ ସେ ଏପଟେ ଟିଫନ୍ ବି ଖାଉଥିଲି ମାନେ ପେଟ ମୋର ଫୁଲ ହଉଥିଲା। ଆଉ ଭାତ ବି ହେଇଥିବ ବୋଲି ଟିକେ ଖାଇଦେବି ମାନେ ଗୋଟେ ଗନା ବି ମୁଁ ଖାଇବି। ସେତିକିରେ ଠିକ ମାନେ ପୁରା ପେଟ ଫୁଲ ହବ ବଡି ଥିଲା ମେଣ୍ଟେନ ହେଇକି। ଏବେ ହେଲେ କେତେ ଦିନ ହେଲା ଏବେ ଛାଡି ଦେଇଛି ଗୋଟେ ସପ୍ତାହ ହେଲା ଖାଉନି। ଆଉ ଥରେ ପ୍ରୋବ୍ଲେମ୍। ହଁ ଖାଇବା ପିଇବା ହେଳା ଖାଇବା ପିଇବା ପୁରା ଠିକ୍ କରିବାକୁ ପଡିବ। ନହେଲେ କିଛି ଭଲ ହିଁ ନାଗୁନି। କେମତି ୱିକ ଲାଗୁଛି ଯେ ଆଜି ତ ପୁରା ଦିନ ଯାକ ମତେ ପୁରା ଖାଲି ହାଲିଆ ହାଲିଆ ଲାଗୁଥିଲା ଖାଲି। ପଳେଇ ଆସିବି ଭାବୁଥିଲି ଅଧାରୁ। ତାପରେ ଟିଫିନ୍ ଟା ନେଇକି ଯାଇଥିଲି ନା।
ହୁଁ ହୁଁ।
ଟିଫିନ୍ ନେଇକି ଯାଇଥିଲି ହେଲେ ବି ତାପରେ ଖାଇଲି ତିନିଟା ବେଳକୁ ଆହୁରି ଭଲ ଲାଗୁନଥିଲା ତାପରେ ପଳେଇ ଆସି ଦେଖିଲା ବେଳକୁ ଖରା ଯୋଉ ରେଟ ରେ। ଏତେ ଖରାରେ ଆଉ ଚାଲି ଚାଲି ଯିବି ବୋଲି ଭାବିଲି। ତାପରେ ସନ୍ଧ୍ୟାରେ ଯିବି ବୋଲି ଭାବିକି ରହିଗଲି ଆଉ ଆସିଲି ସନ୍ଧ୍ୟାରେ। ଏବେ ଟିକେ ବୁଲୁଚି ବାହାରେ ତମେ କଣ କଲ ଆଜି ଦିନସାରା?
କଣ ବୋଲି ଆଜି ଆଜି ମୁଁ କିଛି କରିନି ଖାଲି ୟୁଟ୍ୟୁବ ଦେଖି ନାଇଁ କିଛି ପଢାପଢି ଆ ମତେ ଇଚ୍ଛା ହେଲାନି ମୁଁ ଆଜି କିଛି କରିନି ଏମିତି ହିଁ ଜଷ୍ଟ୍ ଥିଲି ଆଉ।
କିଛି ତ କରିନି ହଁ ସେଇଆ ସେଇଆ। ଯାଉ ଟିକେ ତାପରେ ପଢିବି ବୋଲି ମୁଁ ଅଛି ଆଉ।
ଓ ହଁ ହଁ ହଁ ଷ୍ଟାର୍ଟ କର ଜଲଦି। ବେଶି ଦିନ୍ ରିଲାକ୍ସ କଲେ ବି ଠିକ୍ ନାହିଁ। ହୁଁ।
ଉଁ ଆଉ ବର୍ଷା ବର୍ଷି ଏବେ କିଛି ଖାଇନି ଏବେ କିଛି ଖାଇନି ଆଉ ଇଚ୍ଛା ହଉନି ଖାଇବା ପାଇଁ ମାନେ ମୁଁ ଦିନ ବେଳେ ଦଶଟାରେ ଖାଇଥିଲି ହେଲା ଆଉ ତାପରଠୁ କିଛି ଏବେ ଖାଇଚି ଚାରିଟାରେ ଖାଇଚି ଭାତ ଟିକେ ଆଉ ଇଚ୍ଛା ହଉନି କିଛି ଭାତଟା ଏବେ ଖାଇଚି ମାନେ ଖରାଦିନ ତ ଆଉ ଚଳିବ କିନ୍ତୁ ମତେ ଆ ଯୋଉ ବର୍ଷା ଦିନେ କି ହଉଛି ଶୀତ ଦିନେ ମତେ ଭଲ ଲାଗେନି ଏ ଚାରିଟା ତିନିଟା ତିନିଟା ପରେ ହେଲା ମାନେ ମତେ ପସନ୍ଦ ନାହିଁ ଖାଇବା ପିଇବା କିଛି ବି ହେଲା ମାନେ ଭାତ ଜାତୀୟ ଖାଦ୍ୟ। ହେଲା କିନ୍ତୁ ଏ ଖରା ଦିନ ହଁ ଭାତ ମତେ ପସନ୍ଦ ନାହିଁ। ହଁ ଟିଫିନ୍ ଖାଇଦେଇଚି କିନ୍ତୁ ଏମତି ଭାତ ଫାତ ମତେ ସେ ତିନିଟା ଚାରିଟା ହେଲା ମାନେ ତିନଟା କ୍ରସ୍ କଲା ମାନେ ମତେ ଆଉ ପସନ୍ଦ ନାହିଁ। ମାନେ ମତେ ଭଲ ଲାଗେନି ଖାଇବା ପାଇଁ ଆଗରେ ଯେତେବେଳେ ସ୍କୁଲ୍ ରେ ପଢ଼ୁଥିଲି ସେ ଟାଇମ୍ ରେ ଖାଉଥିଲି। ହଁ ଖରାଦିନ କିଛି ହୁଁ ହୁଁ ହଁ।
କୁଆଡେ ଯିବ ନା ଘରେ ଏକା ରହିବ ଏବେ?
ନାଇଁ ଘରେ ତ ଅଛି ଆଉ।
ଓହୋ ହୋ ହୋ।
ହୁଁ ହୁଁ।
ହଉ ଠିକ୍ ଅଛି ଭଲ ଲାଗିଲା ତମ ସହିତ କଥା ହେଇକି।
ହୁଁ-ହୁଁ-ହୁଁ ମତେ ବି ରହିଲି ବାଏ ହଁ-ହଁ ଠିକ୍ ଅଛି ହଁ ବାଏ ବାଏ।